ହଁ।
ହୁଁ କଣ କରୁଛ?
ଏବେ ତ କାମ ସାରିକି ଟିକେ ବସିଛି।
ଓହୋ ରାତିରେ ରୁଟି ନା ଭାତ?
ରୁଟି ରୁଟି ସାରିକି ଏବେ ଜଷ୍ଟ ଘରକୁ ମାନେ ରୁମ ରେ ଅଛି ଆଉ।
ରୋଷେଇ ସରିଲାଣି ଏତ ଶୀଘ୍ର।
ହଁ ସାରିଦେଇଛି।
ଓହୋ ଫିଟିକି କଣ? ତରକାରୀ ଅ ହ। ହଁ ଆଜି ବାର ବି ମଙ୍ଗଳବାରେ।
ହଁ ରାତିରେ ହାଲକା ଖାଇବା ଟିକେ କଲେ ଠିକି।
ଅହୋ ହୋ ଆଉ। ଆମର ସଖାଳୁ। ଅ- ଅ ସାର୍ ଯାଇଛନ୍ତି ଗୋଟେ ଜାଗାକୁ ଯେ ସେ ଆଜି ଆସିବେନି ହେଲା। ତାପରେ ମୁଁ କରିଦେଇଛି ଛୁଆ ମାନଙ୍କ ପାଇଁ କରିଥିଲି ଭାତ ଆଉ ସେମାନଙ୍କଠୁ ଫେବରାଇଟ୍ ତାଙ୍କର ଟମାଟର ଖଟା ଲାଗେଇକି ଭାତ ଖାଇଦିଅନ୍ତି। ଆଉ ଆଳୁ ଭର୍ତା କରିଥିଲି ହେଲା ତାପରେ ସେମାନେ କଣ କ ଆକ୍ଚୁଲି ନା ମୋ ମୋ ଯା ଘର ଯୋଉ ମାନେ ଏଇ ତିନି ଦି ତିନିଟା ଘର ଛାଡିକି। ସେମାନେ ଯାଇକି ସେଠି ନୁହଁକି ଖାଇ ଦେଇଛନ୍ତି ବେଳା ଖାଇବାଟା ଖାଇ ଦେଇଛନ୍ତି ସଖାଳୁ ଇ ଇପି ବନେଇ ଦେଇଥିଲି। ଆଳୁ ଫାଳୁ ପକେଇକି ଅଧିକା ହେଇଯାଇଥିଲା ଆମ ମାଆ ପୁଅ ତିନି ଜଣ ଯାଙ୍କ ଖାଇ ଦେଇଥିଲୁ।
ଓ ହୋ।
ତାପରେ ଭାତ ଖାଇଲା ବୁଳୁ ସେମାନେ ଆଉ ଖାଇଲେନି ମୁଁ ମୋର ପଖାଳ ଖାଇଲି। ତ ତାଙ୍କ ଦିଜଣ ପାଇଁ ଏମିତି କରିଦେଇଥିଲି। ତ ଖାଇଲେନି ଆଉ ସେ ଖାଇନାହାନ୍ତି ସେ ଭାତ ଅଛି ପଖାଲିନି ବି ଏତେବେଳ ଯାଏଁ। ଆଉ ସେ ଗରମ ଭାତ ଖାଇଦେବେ।
ହଁ।
ଗରମ ଭାତ ଖାଇଦେବେ ମୁଁ ପଖାଳ ମୁଁ ତ ସଜ ପଖାଳ ଭାତ ଖାଏ। ମୁଁ ଖାଇବି ଭାତ ମୁଁ ରୁଟି ଖାଇଲେ ମତେ ନିଦ ହୁଏନି।
ନିଦ ହୁଏନି। ହାଲ୍ ହାଲକା ଖାଇବା ରାତିରେ ଖାଇଲେ ଭଲ ନା ଆଉ।
ଭଲ ଯେ ମୋର ତ ଅଭ୍ୟାସ ମୁଁ ଆମ ଝିଅ ନୁହେ କି ସ ଆମ ଝିଅ ନୁହେଁ କି ସବୁବେଳେ ମତେ ପାଟି କରୁଛି ଭାତ ଖାଉଛି ଡେଲି ଗୋଟେ। ମୁଁ ସକାଳୁ ଭାତ ବେଳାରେ ଭାତ ଆଉ ରାତିକି ଭାତ। ଆଉ ଖାଲି ସଖାଳୁ ଟିକେ ଚାହା ସନ୍ଧ୍ୟାବେଳେ ଟିକେ ଚାହା ମୋର ୟାଡୁ ସିଆଡୁ ଖାଇବା ନାହିଁ। କି ଯେମତି ଏପଟ ସେପଟ ନା, ମର ଭାତ ଭାତ ଭଲ ତ ମୁଁ ଭଲ।
ସି ଖାଦ୍ୟ ଟା ଯେତିକି ମାତ୍ରାରେ ନେଉଛନ୍ତି, ତିନିଟା ଠିକ ଅଛି। ଆଉ କୌଣସି ଖାଦ୍ୟ ଖାଇବା ଆଉ। ଖାଉନାହାଁନ୍ତି ଦେହ ଠିକକ୍ ରହି ହବ।
ମୁଁ ହେରା ଯୋଉ ୟାଡୁ ସିଆଡୁ ଖାଇବା ନାହିଁ କି ମାନେ। ଅ ମାନେ ଯେମିତି ହଁ ଖାଇସାରିଲା ପରେ ଟକଟକିଆ ଏଇରା ମୋର ନାହିଁ। ମୁଁ ମାନେ ଭାତ ଖାଇବି ଆଉ କିଛି ଖାଇବାକୁ ଇଛା ହବନି ଆଉ ସ ସନ୍ଧ୍ୟା ବେଳକୁ ଟିକେ ଖାଲି ଚା ହ ଆଉ ସକାଳୁ ମାନେ ଟିକେ ଚାହା। କିନ୍ତୁ ଖାଲି ଚାହା ପିଇବିନି ସେଉ ପକେଇକି ବାସ୍ ସେତିକି
ହଁ ସେ ଏଇ ସବୁ ତ ନିହାତି ଦରକାର ଆଉ
ନା ମୁଁ ବିସ୍କୁଟ ବି ବିସ୍କୁଟ ବି ନାହିଁ, ଖାଲି ସେଉ ଚାହା ଖାଲି ପିଇଦେବି ଶଇଲା। ଆଉ ଖାଲି ଚାହା କେବେ ମୁଁ ଆଜି ଯାଗେ ପିଇନି, ମୁଁ ଜାଣିବାର ହେଲିଣି।
ହୁଁ।
କଣ କହିଲ?
ତାହାଲେ ବସ
ମୁଁ କହିଲି ବର୍ଷା, ନା ଆମ ଆଡେ ହେଇନି ଉଠେଇଥିଲା ଟିକେ ସନ୍ଧ୍ୟାଆଳୁ
ଉଁ ହୁଁ।
ତମଆଡେ କେବେ ବର୍ଷା ହଉନି?
ନା ଜମା ବି ବର୍ଷା ହଉନି।
ତାହେଲେ ତମ ଗାଁରେ, ସମସ୍ତେ ଖାଲି ପାପି ଲୋକଗୁରା ଅଛନ୍ତି ବୋଧେ ଆଉ
ଗାଁରେ ତ ହୋମ ଯଜ୍ଞ ସବୁ କିଛି କରୁଛନ୍ତି, କାହିଁଁ ଏ ବର୍ଷ ହଉନି କଣ ହେଇଛି ଓ କିଛି ଜାଣି ହଉନି? ଚାଷ ଏ ବର୍ଷ ମାନେ ଗାଁ ମାନଙ୍କରେ ଚାଷ ବା ବୁଡ଼ିଲା।
ଅ ହ। ହଁ ବର୍ଷା ହଉନି ତାହାଲେ ତମ ଆଡେ। ବର୍ଷା ହେଇନି ଖାଲି କା
ନା ନା ନା ହଁ। କିନ୍ତୁ ତ ଉଡେଇ ନଉଛି ଆଉ କାଳ ବୈଶାଖୀ ଆସୁଛି ଘାଣ୍ଟି ଦେଇକି ଯାଉଛି ସଇଲା। ସେ ପବନରେ ଘାଣ୍ଟି ଦଉଛି ବ ଗଛପତ୍ର ଡାଳ ଖାଲି ଭାଙ୍ଗି ଦଉଛି ସେ ତା ବାଟରେ ଚାଲିଲା।
ନାଲୋ ମା କୁହନି କୁହନି ଯୋଉ ବର୍ଷା ହଉଛି ଯୋଉ କଣ କହିଲ ବର୍ଷା ତ ଯାହା ହଉଛି ବିଜୁଳି ଏମିତି ମାରୁଛି ଯେ ଗୋଟେ ଗୋଟେ ଆଡେ ନା ଏ ସବୁ କାହାର ଫ୍ରିଜ ଇନଭଟ
ଲୋକ ନାହିଁ।
ହଁ କୁଆଡେ କୋଆଡେ ପରା କହୁଛି ଏମିତି ହେଇଛି ଯେ ଇନଭଟର ମାନେ ଆଉ ଫ୍ରିଜ। କାହାର ମାନେ ଫ୍ୟାନ ଲାଇଟ ସବୁ ମାନେ ଗାଁ ଡାଁ ଖରାପ ହେଇଯାଇଛି। କାହାର ଗୋଟେ ବୋଲି କହିବନି ଏମିତି ବିଜୁଳି ମରୁଛି ଏଥର ଆଉ ଗୋଟେ ଆଉ ଗୋଟେ ନା ଭଦ୍ରକରେ ଗୋଟେ ମାନେ ଘରୁ ଗୁହାଳ ଯାଙ୍କେ ତାର ବାପା ଥିଲା ହେଲା ହଁ ଏଇ ପରଦିନ ଘଟଣା।
ହୁଁ।
ଗୁହାଳ ଥିଲା ସେଏ କଣ କଲା ପିଲାଟା ନୁହଁକି ଛତାଟା ନେଇକି ଯାଉଥିଲା ବର୍ଷା ପକଉଥିଲା ଛତାଟା ନେଇକି ତା ବାପାକୁ ଧରିକି ଆସିଥାନ୍ତା। ମାନେ ଏ ଘରୁ ଗୁହାଳକୁ ଗଲାବେଳକୁ ସେ ବାଟରେ ଏମିତି ଚଟଛଟି ମାରିଲା ତା ଛାତି କି ମାଇଲା ଛାତି କି ମାଇଲା ସେଇଠି ଟଳିି ପଇଲା।
ଉନ୍ ହୁଁ।
ମାନେ ବା ବା ଏଗା ଏଗାର ବାର ବର୍ଷର ଛୁଆ ପୁଣି ପୁଅ ପିଲାଟା? ତାକୁ ମେଡିକାଲ ନେଲାବେଳକୁ ଅଧା ବାଟରୁ ଡେଥ ଆଉ
କଣ କରିବ ଏପଟେ ଏମିତି ପବନ ହଉ ହଉଚି ଏତେ ହ ହ ଦୁନିଆ ବହୁତ ମାନେ କ୍ଷତି ବହୁତ କ୍ଷତି ଭଲ ହଉଛି। ଅଘଟଣ ହଉଚି ସବୁ
ହୁଁ ପରା ହୁଁ କଣ ଖାଇଥିଲ କଣ?
ମୁଁ ବି ସେଇ ଚା ପାଟି ଚା ସେଉ ବିସ୍କୁଟ ମୁଁ ଏଇ ବିସ୍କୁଟ ଖାଏ ଆଉ।
ଓ ହୋ ସକାଳେ ସନ୍ଧ୍ୟାବେଳେ।
ହଁ ସକାଳେ ଚା ପିଏ ସନ୍ଧ୍ୟା ବି ଚା ପିଏ। ତା ନ ପିଲେ ପୁରା ମୁଣ୍ଡ ପିନ୍ଧିବ।
ହଁ ମୋର ବି ସେମ୍ ଟୁ ସେମ୍। ଆଉ। ସକାଳେ କଣ ରୋଷେଇ କରିଥିଲ।
ସକାଳେ ଏ ଭାତ ଡାଲି ଭ ଜା ଏଇସବୁ ସାଦା ସିଦା ଆଉ ଶାଗ। ଆଉ ଦହି ଏଇରା ତ ଖାଇଦବା କଥା ଆଉ।
ତାହେଲେ କାଲି ତମର ଆଇଷ ହବ।
ହଁ ଆଇଁମିସ।
ଆଚ୍ଛା ଆଚ୍ଛା।
ତ ମ୍ୟାାମ
ଯୋଉ କଣ ତ ନା ନା ମୁଁ କେବେ ଆଇଷ ଖାଏନି।
ହଁ ହଁ।
ମୁ ଝିଅ ର ଆମିଷ ଖାଏନି। ଆମ ଘରେ ବି ପୁରାଏନି ଆଇଁଷ ମୋ ପୁଅ ମାନ ବି ଖାଉନାହାନ୍ତି ପୁଅ ମାନଙ୍କୁ ଦିଆ ହଉନେଇ। କେଇ ନାହିଁ ଆମେ କେଇ ଖାଉନୋଉ।
ଭଲ ଘର।
ହଁ। ତାହେଲେ ରଜ ସପିଙ୍ଗ ସରିଲାଣି ନା ସରିନି।
ହଁ ସେମିତି ସରିଛି ଆଉ।
କୋଉଠିକି ରଜରେ କୋଉଠିକି ଯିବ।
ରାଜରେ ଗାଁରେ ଘରେ ଘରେ। ବାପ ଘରକୁ ନାଇଁ
ଶାଶୁଘରେ ଓ ହ। ଆଉ କୁହ ମାନେ କଣ ଲ ତମର ଲଭ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ।
ଅରେଞ୍ଜ ମାରେଜ୍।
ଆରେଞ୍ଜ୍ ମାରେଜ କୋଉଟା ତମକୁ ପସନ୍ଦ।
ଉଁ। ପସନ୍ଦ ଆଜି ତ ଆଜି ହଁ। ଲଭ୍ ମ୍ୟାରେଜ୍ ଟା ପସନ୍ଦ କିନ୍ତୁ ଆଜିକା ଦୁନିଆ ନେଇକି ଲଭ ମ୍ୟାରେଜଟା କରିବାଟା ଠିକ୍। ପରସ୍ପରକୁ ଜାଣିପାରିବ ଆଜିକା ଯୁଗରେ
କେତେବର୍ଷ ହେଲାଣି ତମର ମ୍ୟାରେଜ୍।
ଶୁଭିଲାନି ତମ କଥା କେତେ।
ଏଇ
ନୂଆ ବାହା ହେଇଚ।
ହଁ। ଚାରି ପାଞ୍ଚ ମାସ
ଅ ହଁ। ଓହୋ ତାହେଲେ ତମକୁ କୋଉଟା ଭଲ ଲାଗେ ମାନେ କୋଉଟା ବାପ ହ କଣ କହିଲ ଅଭ୍ୟା ମାନେ ମାନେ ଝିଅ ଲାଇଫଟା ଭଲ ବେଟର ନା ମ୍ୟାରେଜ ଲାଇଫଟା ବେଟର।
ନାଇଁ ଝିଅ ଝିଅ ଲାଇଫଟା ବହୁତ ଭଲ।
ମାନେ କଣ କହିଲ ଯାହା ଚାହିଁବ କରିପାରିବ ନା? ଏଇନା ପର ଅଧିନରେ, ସେମାନେ ଯାହା କ ଚାହିଁବେ ସେଇଆ ସେ
ବାପଘରେ ତୁମେ ଖାଅ ନ ଖାଅ ଭଲ ମନ୍ଦ ଯାହାବି। ସେଟା ମାନେ ନିଜେ ଚଳି ଚଳେଇ ନେଇଯିବ ନିଜ ଘର ଭାବିକି ନିଜେ ଚଳେଇ ନବ। ଆଉ ଅନ୍ୟ ଘରକୁ ଧୀରେ ଧୀରେ ଧୀରେ ଧୀରେ ନିଜ ଘର ବୋଲି ଭାବିନେଲେ ବି ସୁଧା। ନିଜଟା ନିଜର ନାଉ ହଁ ଟାଇମ୍ ଲାଗିବ।
ଟାଇମ୍ ତ ଲାଗିବ ତାପରେ ପୁଣି ମାନେ ଲଭ ମ୍ୟାରେଜ ହେଇଥିଲେ ଗୋଟେ ଲଭ୍ ମ୍ୟାରେଜ ହେଇଥିଲେ ଗୋଟେ କଥା ହଁ ସମସ୍ତଙ୍କ ସହିତ ମିଶି ହବ ବେଶୀ ଶି ଯଅ ହେଲା, ଆରଞ୍ଜ ମ୍ୟାରେଜ ଟି ଟିକେ ଟାଇମ୍ ଲାଗେ ଆଉ।
ହଁ।
ହୁଁ ହୁଁ
ଭଲ ଲାଗୁ ନ ଲାଗୁ ଆଉ। ସଖାଳେ ନାଇଁ ପଖାଳ ଖାଇ ନଥିଲି ଜଳଖିଆ ଖାଇଥିଲି, ଦେହରେ ରଖଥିଲି ଖରାଠି ତ ଖାଇଲି।
ଓହୋ ଥରେ ନେଖା ଖାଉଛ ଭାତ?
ହଁ। ମୁଁ ଟିକେ ମୋଟା ହେଇଗଲି ତ, ସେଇଥିପାଇଁ ଟିକେ ନା ମୁଁ ମୋଟା ନୁହଁ ବହୁତ ପତଳା, ହୁଁ। ଫଟି ଫାଇଭ ଫଟି ସେଭେନ ଏଇ ଟାଇପ୍ ର ମାନେ ମୋର ୱେଟ୍ ଟା।
ମୋର ନା ମୋର ହେଇଯାଇଥିଲା ଆ ଆର ମାସ ତା ଆର ମାସରେ ଅଶୀ ହେଇଯାଇଥିଲି ହେଲା। ପୁଣି କମି କମି କମି କମି ଏବେ ଟିକେ ଅଛି କେତେ ବାସ୍ତରୀ ଅଛି, ଏଇ ତିନି ଦିନ ତଳେ ବାସ୍ତ ମାନେ ଆଠ ସାତ ଆଠ ବର୍ଷ।
ଯ ଷାଠିଏ ଭିତରକୁ ଆସିଗଲ।
ଷାଠିଏ ଭିତରକୁ ଆସିଯିବ ନା କଣ କହିଲ ମୁଁ ଆମର ନା ଆମର ସମସ୍ତେ ମାନେ ମୋ ବୋଉ ମୋଟା ମୋ ଭାଇ ମୋଟା ମୋ ଭଉଣୀ ମୋଟା ମୁଁ ବି ମୋଟା, ଖାଇଲେ ନ ଖାଇଲେ ଆମେ ହେଇଯିବୁ।
ହଁ।
ନ ଖାଇଲେ ବି ଆମେ ହେଇଯିବୁ, ହଁ।
ନାଇଁ ମୁଁ ଚାହିଁଲେ ମୋଟା ହେଇଯିବି, ଚାହିଁଲେ ଝଡିଯିବି, ମୋ ହାତର କଥା।
ହଁ ହଁ ତ କଣ୍ଟ୍ରୋଲ କରୁଛ ଆଉ। ବୁଝିଲ ଆଉ ଭଲ।
ଝଡ଼ି ଯାଇଛି ସିନା ଆମ ସିଏ ମୋଟା
ହୁଁ। ହଁ। ଉ ହୁ ମାନେ ତମ ସାର ମୋଟା ତମ ପତଳା?
ହଁ।
ତ ତମେ ମୋଟା ହେଇଯାଅ।
ମୋଟା ହବାକୁ ଇଚ୍ଛା ହଉନି, ମୋଟା ହେଇଗଲେ ନା ମୁଁ ଲେଜି କ ମାନେ ଲେଜି ହେଇଯିବି ଲାଗୁଛି।
ମ ମାନେ କାମ କରିବା ପାଇଁ ମାନେ ଇଏ ହବନି ମାନେ ବସିବା ଜାଗାରେ ଉଠିବାକୁ ଇଚ୍ଛା ହବନି। ମାନେ ଫ୍ରି ଲାଗିବନି ଯେମିତି ପତଳା ଥିଲେ ମାନେ ଫଣ୍ଟ ପୁରା କାମ କରିବ।
ଲାଗିବ ଜମା ଭଲ ଲାଗୁନି, ଡର ଲାଗୁଛି ତାପରେ ତ ଲେଡିଜ୍ ହେଇଗଲା ଦଶବାଡ଼ି ବି ମୋଟା ହେଇଯିବ ଧୀରେ ଧୀରେ। ମୋଟା ହେଇଗଲି ହେଇଗଲି ଲାଗୁଛି ତ ମୋଟା ହେଇଗଲିଣି ଭଳି। କହୁଛନ୍ତି ମତେ ତ ବେଶି
ହୁଁ ହୁଁ ତମେ ଯୋଉ କହୁଥିଲ କହିଲ ସେଥିରେ ସେ ମାନେ ଓହୋ ହଉ, ହଉ ରଖୁଛି ଆ।
ହଉ ହଁ ହଁ।